ହଁ ମ୍ୟାଡ଼ମ କେମିତି ଅଛନ୍ତି?
ଆଜ୍ଞା ମ୍ୟାଡାମ ଭଲ ଅଛି ଆପଣ?
ମୁଁ ବି ଭଲ ଅଛି।
ଆଚ୍ଛା ଆଚ୍ଛା ଏଇ ବସିଥିଲି ଆଉ କଣ କରିବି ତମେ? ହ
ମୁଁ ବି ସେଇ ବର୍ଷା ତ ହଉଚି ବସିଛି ଘରେ କୁଆଡ଼େ ତ ଯାଇ ହଉନି ମ୍ୟାଡାମ ଆ ଆପଣଙ୍କୁ କିଛି ସା ଆବାଜ୍ ଆସୁଛି କି ଜୋରେ? ମୋ ସାଇଡି଼ ରୁ?
ହଁ ଟିକେ ଟିକେ ଆସିଛି ଟିକେ ନହେଲେ ସାଇଡି଼ କୁ ପଳାଅ।
ଏବେ?
ହଁ ଏବେ ଠିକ୍ ଅଛି କୁହ।
କଣ କରୁଥିଲେ?
ବସିଥିଲି ତମେ?
ମୁଁ ବି ସେଇ ବସିଚି ଖିଆପିଆ କଣ କରିଚନ୍ତି?
ଖାଇଥିଲି ପୁରୀ ତରକାରୀ ଆଉ ତମେ କଣ ଖାଇଥିଲ?
ମୁଁ ଖାଇଲି ସୁଜି ଉପମା ଆଉ ଗାଜର ପକେଇ। ମୁଁ ବି ବନେଇଥିଲି ନାଇଁ ନାଇଁ ମା ବନେଇଥିଲେ। ମା ବନେଇଥିଲେ ତମେ କଣ ବାହାରୁ କିଣିକି ଆଣି ଖାଇଛ ନା ଘରେ ବନେଇଥିଲେ?
ନାଇଁ ନାଇଁ ଘରେ ହେଇଥିଲା।
ସକାଳୁ ଘରେ ବାପ ନାଦିକି ଖାଇ ଦଉଚନ୍ତି ଆଉ।
ନାଇଁ କାଲି ପୁରୀ ହେଇଥିଲା ସେ ତରକାରୀ ବି ହେଇଥିଲା ସେଇଆ କୁ ଖାଇଦେଲିି ଆଉ଼ ରାତିରେ ହେଇଥିଲା ତ?
ହଁ।
ହଁ କଲି ରାତିରେ ମୁଁ ଖାଇନ ଫି ଯାଇଥିଲି ଝିଅ ବର୍ଥଡେ କୁ ତ ସେଆକୁ ଥିଲା ଖାଇଥିଲି ଆଉ।
ଆଛା। ଆଉ କୁଆଡେ ବାହାରକୁ ଯିବାର ପ୍ରୋଗ୍ରାମ ଅଛି ନା ଘରେ?
ସେ ବର୍ଷା ତ ହଉଚି କୁଆଡେ ବାହାରକୁ କୁଆଡେ ଯିବି। ସନ୍ଧ୍ୟା ବେଳେ ଦେଖିବା, ବଜାର ଆଡେ ଯିବା ଆଉ, ତମର?
ମୋର ବି ସେଇ ମୋର ତ ଆଜି ଗୋଟେ ଇଣ୍ଟରଭ୍ୟୁ ଥିଲା। ମୁଁ ତ ଯିବି ଯିବି ବୋଲି ଯାଇପାରୁନି ସକାଳୁ ଏ ଯାଏ ବର୍ଷା ଇଆଡେ ଲାଗିଛି ଆଉ। ଟିକେ ଟିକେ ବର୍ଷ ରେ ବି ନେଇକି ଡ୍ରେସ ପତ୍ର ସବୁ ଓଦା
ଓ ହୋ କୋଉଠି ଥିଲା ଇଣ୍ଟରଭ୍ୟୁ ତମର?
ମୋର ପଟିଆରେ ଥିଲା। ହେଲେ ଯାଇ ହେଲାନି ବର୍ଷାସ ପାଇଁ ସବୁ କ୍ୟାନସଲ ହେଇଗଲା।
ଆଚ୍ଛା।
ଗୋଟେ ଉ ବ୍ୟାକଅପ୍ ଯୋଉ ଭଳିଆ।
ହୁଁ ହୁଁ।
ତ ଯାଇକି ସେଇ ଉପରେ ଥିଲା ସେଠୁ ବର୍ଷା ସକାଶୁ କୁଆଡେ ଯାଇ ହେଲାନି ସକାଳୁ।
ହୁଁ।
ମତେ ଲାଗିଥିଲା ଛାଡିଯିବ ବୋଲି ବାହାରି ଯାଇଥିଲି ସେଥିପାଇଁ କିନ୍ତୁ ସେ ଛାଡିଲାନି। ବାହାରି ବାହାରି ସେମିତି ବସିକି ଅପେକ୍ଷା କଲି ସମୟ ବି ପଳେଇଲା ତାର ଯେତିକି ସମୟ ଅନୁ ସେଠି ସେ ଦେଇଥିଲେ ଆସିବା ପାଇଁ କାଢ଼ି ହେଲାନି।
ଏ ବର୍ଷା ତ ଜମା ଛାଡୁନି କିଏ କଣ କରିବ?
ହଁ ହଉ ତମେ ବି ଏ ପହଞ୍ଚ ବି ପାରିବିନି ନା ଏତେ ବାଟ।
ହଁ ସେଇଆ ପକିଆ ଏ କଣ କମ ବାଟ ହେଲାଣି?
ହଁ ପଟିଆ ବହୁତ ବାଟ ହେଇଯାଉଛି ଘରଠୁ।
ହୁଁ।
ଆଉ ମଧ୍ୟାହ୍ନ ଭୋଜନ ସରିଲାଣି?
ନାଇଁ ସରିନି ଚାଲିଛି ହଉଚି ଆମର ହେଲା ପରେ ଖାଇବୁ ଆଉ।
କଣ ଆସିବି ସାଢେ ଗୋଟେ ହବଣି।
ଆମର ଲେଟ ରେ ଖାଆନ୍ତି, ସାଢ଼େ ଦିଟା ତିନିଟା ବାପା ଆସିନାହାନ୍ତି ତ ମନ୍ଦିର ଯାଇଛନ୍ତି।
ଆଛା।
ହୁଁ ହଁ ସେ ବି ଆସିଥିଲେ ଜଳଖିଆ ଖାଇକି ଗଲେ। ପୁଣି ଗଲେ ଦୋକାନ ପୁଣି ଆସିବେ ଆଉ। ପାଳି ଚାଲିଚି ନା କଣ ବୋଧେ ଆଉ ଥରେ ଆସିବେ ତିନିଟା ବେଳକୁ ଭାତ ଖାଇକି ପୁଣି ଯିବେ ଆଉ ପାଞ୍ଚଟା ବେଳକୁ ଆଉ।
ଆଛା ମନ୍ଦିରରେ?
ହଁ।
ଓହୋ ଆସିଲେ ସାଙ୍ଗହେଇକି ଖାଇବ?
ହଁ ସାଙ୍ଗହେଇକି ନାଇଁ ମୁଁ ଏଇଠି ଖାଇଦିଏ ମ ଭୋକ ହେଲା ଖାଇ ମାମା ଆସିଲେ ଖାଇବେ କି କଣ?
କଣ ରୋଷେଇ କଣ ହେଇଚି ଜାଣିଛ ନା ଜାଣିନ?
ନା ଜାଣିନି।
ଆଚ୍ଛା। ବର୍ଷାରେ କଣ କରିବାକୁ ଭଲ ଲାଗେ? ଆମର ତ ମୁଁ ତ ଯେତେବେଳେ ଘରୁ ବାହାରିକି ଆସିଥିଲି ମୁଁ ଯେହେତୁ ଅ ଆକାଉଣ୍ଟରେ ଟିକେ ବ୍ଲକ ଫ୍ରିଜ ହେଇଯାଇଛି ମୋ ଆକାଉଣ୍ଟ ମୁଁ ତ ଭାବିି ଥିଲି ବର୍ଷା ଛାଡୁ ଛାଡୁ ଟିକେ ବ୍ୟାଙ୍କ୍ ଆଡେ ଯିବି ହେରି ବର୍ଷା ଛାଡିଛି ମୁ ବ୍ୟାଙ୍କ୍ ଆଡକୁ ଆସିଛି ସେଇ ଗୁଣ୍ଡି ବର୍ଷାରେ ବି ମୁଁ ଡ୍ରେସ୍ ପତ୍ର ଓଦା ତ ମ ଘର ପାଖରେ ତ ମୋ ମାମୁଁ ଘର ନା ତ ମୁଁ ମୋ ମାମୁଁଘରେ ଆସିକି ଟିକେ ରହିଯାଇଛି ଏବେ ତ-ଅ-ଅ ଯାଇକି ରହିଛି ଏଇଠି ସରିଲେ ଯା ଯିବି କିନ୍ତୁ ଆସିଲା ବେଳେ ଦେଖିକି ଆଇଥିଲି କି ହଁ ଭାତ, ଡାଲି ଆଉ ଗୋଟେ କଣ ଭଜା ମମି କରୁଥିଲେ ଆଉ ଜାଣିନି ରୋଷେଇ କଣ ହେଇ ଆ ସରିବା ଉପରେ ତ ଥିଲା ମୁଁ ଗଲେ ଯାଇ ଜାଣିବି ସେ କଣ ବନେଇଛ
ଖାଇଲାଣି ଆଗ।
ହଁ ହଁ। ଆଉ ସୋମ୍ ସୋମବାର ଦିନ ଆସିବ?
କଣ କ୍ଳାସ୍?
ହଁ।
ହଁ ଯିବା କାଇ ଯିବାନି ଯିବା। ମ୍ୟାମ୍ କଣ ଟ୍ୟାକ୍ସ ଦେବେ ଆଜି ବୋଧେ ଦେବେ ଆଉ।
ହଁ-ଅ-ଅ-ଅ ପହିଲି-ଇ-ଇ-ଇ ବର୍ଷ ତତେ କଣ କରିବାକୁ ଭଲ ଲାଗେ?
ସୋଇଆକୁ କଣ ଦି ଯେ
ଦୀନ ଯାକ ଘରେ ଶୋଇବେ
ଆ କଣ କରିବି ବର୍ଷାରେ ଥଣ୍ଡା ହେବାକୁ
କିଛି ତ ଗୋଟେ କିଛି ତ ଗୋଟେ କରିବାକୁ ଭଲ ଲାଗୁଥିବ ତମକୁ କଣ ଭଲ ଲାଗିବ? ବର୍ଷା ଋତୁ ଭଲ ଲାଗେ କି ଖରା ଋତୁ?
ଶୀତ ଦିନ ଭଲ ଲାଗେ ମୋତେ।
ହିଁ ହିଁ ହିଁ ହିଁ
ହେ ଖରା ଯମା ଭଲ ଲାଗେନି ହିଁ ହିଁ।
ଶୀତ ଭଲ ଲାଗେ ଖାଲି ଶୋଇବେ ନା କଣ?
ହଁ ଶୀତଦିନ ମସ୍ତ ଲାଗେ।
ହୁଁ।
ଆଉ ସେଇ ଟାଇମରେ ଏକ୍ଜାମ ନ ରହିବା ଦରକାର ଆଉ ସବୁ ବେକାର।
ଏଗ ଉ ପରୀକ୍ଷା।
ହଁ। ସେଇ ଟାଇମ୍ ରେ ଏକ୍ଜାମ ରହିଲା ମାନେ ସକାଳୁ ଉଠିକି ଯାଅ ପରୀକ୍ଷା ଦିଅ ଆ କର ତା କର ଏ ଟେନସନ୍।
ରାଜ୍ୟୁସନ୍
ହଁ। ହଁ ହଁ ହ ମୁଁ ଆଭଏଡ କରେ ଇଂଲିଶ ନାଇଁ ମିଳୁ ନାହିଁ
ରାଜଧାନୀ କଲେଜରେ ତ ମିଳିଯାଇଛି ତମରବା ତ ଉପର ଅଂଡର ମିଳିନି କେମିତି?
ମିଳିନି କିଏ ବୋଲିଲା
ପିଲା ତ ଦଉଛନ୍ତି ଷ୍ଟାଟସ୍ ମୁଁ ଦେଖିଥିଲି ରାଜଧାନୀ କଲେଜର ବୋଲି। ମୁଁ ଜାଣିନି ତୁ ପିଲା ଗୋଟେ ସାଙ୍ଗଟା ଦେଇଥିଲା ରାଜଧାନୀ କଲେଜର ଆଁଥରପଲୋଜି ଅନର୍ସ। ସ ସ୍ ସେ ଦେଇଥିଲା। ତ ମୁଁ ଦେଖିଥିଲି ମୁଁ ଭାବିଲି ତମର ମିଳିଯାଇଥିବ ଆମକୁ ତ ମିଳିନି ଏପ
କିନ୍ତୁ ପରୀକ୍ଷା ରେ ଯୋଉ ମୁଁ କହିଲି ପରୀକ୍ଷାର ଯୋଉ ରିସିପ୍ଟ ମିଳିଯାଇବ କିନ୍ତୁ ସିଏ ମୋତେ ମିଳିନ
ନାଇଁ ନାଇଁ ନାଇଁ ସେ ସି ଏଲ୍ ସି ପା ସି ଏଲ୍ ସି ସେ ଫଟୋ ଦେଇଥିଲା ମୁଁ ଦେଖିଚି ଏବେ ସି ଏଲ୍ ସି ସେଇଟା। ହାଲୋ?
ହଁ କୋହୁନ।
ସି ଏଲ୍ ସି ହିଁ। କଲେଜ ଲିଭିଂ ସାର୍ଟିଫିକେଟ୍ ସି ଏଲ୍ ସି। ସିଏ ଲେଖିଥିଲା ଆଉ ସେଟା ମୁଁ ଦେଖିଲି ବି ସେଟା ସେଇ ସିଏ ଏଲ୍ ସି ହିଁ।
ଆମର ତ କାଇଁ ଲାଗେନା?
ତମର ହୁଏ
ଆମ କଲେଜରେ କଣ ହେଇଥିବ କେଜାଣି?
ପ୍ରାୟେ ମିଳିଚି ମୁଁ ଦେଖିଚି ଆଉ ପିଲାଙ୍କୁ ପଚାରନି ମୁଁ ଦେଖାଯାଉ।
ଆଉ ଇଏ ତ ଆସି ଯାଇଥିବ ସା-ହଁ ପରଦିନ ବୋଧେ ଆଉ।
ଆମକୁ ତ ମିଳନି ବି ଜେ ବିର ଖାଲି ମିଳିଚି।
ହଁ ତାଙ୍କର ମିଳି ଯାଇଚି ମୋ ସାଙ୍ଗ ଜାଣେ ଆମ ଘର ପାଖରେ ସେ ସେଠି ପଢୁଥୁଲେ ସିଏ ଯାଇଥିଲା ଆଣିବା ପାଇଁ ତାଙ୍କର ସେଇଟା ମିଳି ଯାଇଛି ତ ଦେଖୋଉଥୁଲା ସେ ମତେ।
ହଁ। ଆଚ୍ଛା ଆଚ୍ଛା ଦେଖାଯାଉ ଆମର ମିଳୁ-କେବେ ମିଳୁଛି ଆଉ।
ହଁ।
ହୁଁ ତମର କଣ ବ୍ୟାଗ୍ ଲାଗିଥିଲା ନା ଜମା ଲାଗିନି?
ନାଇଲୋ ମୋ ବ୍ୟାଗ ଲାଗିନି ମୁଁ ମୋ ଏଇ ମୁଁ ତ ଡରି ଡରି ମୋର ଏ ମୋର ପରୀକ୍ଷା ଯେତକ ଦେଇଚି ମତେ ଏମିତି ଲାଗେ କି ହଁ କିଛି ଗୋଟେ ଲାଗିଛି। ଗିବ ବୋଧେ
ସେୟା ମତେ ବି ସେଇୟା ଲାଗେ ମୁଁ କଣ ଲେଖିକି ଆସିଥାଏ ମୁଁ ଜାଣିନି। ମୋର ବି ଲାଗିନି କିନ୍ତୁ ମତେ ବି ସେୟା ଲାଗେ କୋଉଥିରେ ଗୋଟେ ଲାଗିଯିବ କି? ଲାଗିଯିବ ଲାଗିଯିବ ଲାଗିଯିବ କିନ୍ତୁ କିଛି ଲାଗିନି। ମୁଁ ସବୁ ଯାକ ପରୀକ୍ଷାରେ ପେଜେ ଫୁଲ କରିଦେଇ ଆସିବି ସେ ଯାହା ଆସୁଚି ଆସୁ ବତିଶଟା ପେଜ ଯେମ ମତି ହେଲେ ମୁଁ ନିଶ୍ଚିତ ଭାବରେ ଫୁଲ ହେଇଥିବ।
ଟା ଜାକ ପେଜ ଲେଖିକି ଆସ?
ହଁ ଇଂଲିଶରେ। ସେ ଯାହା ଲେଖା ହେଇଥିବ ତା ଭିତୁରୁ ମୁଁ ଜାଣନି କିନ୍ତୁ ପେଜ୍ ଫୁଲ କରି ଆସି ଗାରେଇ ଗାରେଇ ପେଜ୍ ଫୁଲ୍ କରିଦେବି। ବଡ ଛୋଟ ଯାହା ଅକ୍ଷର ମୁଣ୍ଡକୁ ଆଇଲା।
ଅନର୍ସ କଣଟା ଥିଲା?
ସୋସିଓଲୋଜି ସୋସିଓଲୋଜି।
ଆଚ୍ଛା ଆଚ୍ଛା।
ତମର କଣ ଥିଲା?
ବିଗନ
ବିଜ୍ଞାନ ହଁ। ଆଚ୍ଛା ପଲିଟିକାଲ୍ ସାଇନସ୍। ୟେସ୍ ୟେସ୍ ଭଲ। ପଲିଟିକ୍ସରେ ଯାଅ ପଲଟିସିଆନ୍ ହବ।
ଆଜି
ହୁଁ।
ହାଲୋ ଘରେ କିଏ କିଏ କଣ କରୁଚନ୍ତି ସବୁ?